ହ୍ୟାଲୋ। ହ୍ୟାଲୋ। ହଁ, ମ୍ୟାଡ଼ାମ କଣ କରଥିଲେ ବ୍ୟସ୍ତ ଅଛନ୍ତି? ମୁଁ କହିଲେ ବ୍ୟସ୍ତ ଅଛନ୍ତି?
ନା ନା।
ଆଉ ଭଲ ଅଛନ୍ତି?
ହଁ।
ଆଉ କଣ କରୁଥିଲେ?
ଆପଣ ଭଏସ ଟା ଟିକେ ଲାଉଡ ଶୁଣାହଉନି ଟିକେ ସ୍ଲୋ ଶୁଣା ହଉଛି।
କଣ କରୁଥିଲେ?
ମୁଁ ଏବେ ବସିଥିଲି ଫୋନ ଦେଖୁଥିଲି ଆଉ।
ଓହୋ! ଆଉ ଆପଣ କେଉଁଠୁ ରହୁଛନ୍ତି?
ଆମେ ରହୁଛୁ ନୟାଗଡ଼ ରେ।
ଓହୋ! ଆପଣ କଣ କଣ କରୁଛନ୍ତି ଜବ୍ ନା କଣ?
ନା ନା ପାଠ ପଢୁଛି।
ଓ ପଢ଼ୁଛନ୍ତି କଣ ପଢ଼ୁଛନ୍ତି?
ମୁଁ ଏବେ ବିିଏ।
ହଉ ବିଏ କରୁଛନ୍ତି ଆଉ। ଆପଣଙ୍କୁ କଣ ଭଲ ଲାଗେ? ରୋଷେଇ କରିବା କି ରୋଷେଇ କରିବାକୁ ଭଲ ଲାଗେ।
ହଁ, ରୋଷେଇ କରିବାକୁ ଭଲ ଲାଗେ।
ଆଉ କଣ ଶିଖିଛନ୍ତି ସବୁ ରୋଷେଇ?
ରୋଷେଇ ଆମ ଘରେ ମୋ ମାମା କରିଦିଅନ୍ତି ତ ମୁଁ ବେଶୀ କିଛି ଶିଖିନି ସେମିତି ନର୍ମାଲ। ନନଭେଜ ଭେଜ।
ଆଜିକାଲି ତ ସବୁ ପିଲା ପ୍ରାୟ ନନଭେଜ ଟା ଶିଖୁଛନ୍ତି, ଭେଜଟା ଏତେ ଶିଖି ହେଉନାହାନ୍ତି।
ଏ ହଁ।
ଆପଣ ନନଭେଜ୍ ଶିଖିଛନ୍ତି?
ହଁ।
ନନଭେଜରେ
ଚିକେନ୍, ମାଛ, ଅଣ୍ଡା।
ମାଛର କୋଉ ଆଇଟମ୍ ଟା ଆପଣଙ୍କୁ ଆସୁଛି। ମାଛ ତରକାରି।
ମାଛର ବେଶର ଆସିଛି ଆ ଆଉ ମସଲା ଆସିଛି, ଭଜା ଆସିଛି, ସବୁ ଆସିଛି।
ତାହେଲେ ବହୁତ ଜିନିଷ ଶିଖିଲେଣି ଆପଣ, ଏତିକି ପଡିକି ଆଉ, ଆଉ ତାହେଲେ ମାଛ ବେଶଟା କେମିତି କଣ କରନ୍ତି କହିଲେ?
ମାଛ ବେସର, ବେସର କୁ ସୋରିଷ, କଞ୍ଚା ଲଙ୍କା, ଧଳା ସୋରିଷ ଆଉ ସେଥିରେ ଟିକେ ଜିରା ପକେଇକି ପେଷ୍ଟ କରାହବ।
ଆଛା, ମାନେ ସେ ଯୋଉ ମସଲା ଟା ଆପଣ ବନେଇବୋଧେ ନାଇଁ?
ହଁ।
ସେଥିରେ ଧଳା ସୋରିଷ ଧଳା ସୋରିଷ ବି ମିଶାଯାଉଛି।
ହଁ।
ଧଳା ନାଲି ଏକାସଙ୍ଗେ ମିଶିଲେ ଟେଷ୍ଟ ଭଲ ଭଲ ଲାଗେ ନା ମୁ ଟେ ମଉସ ଖାଇବି। ଭଲ ଲାଗେ, ଆଉ ସେଇଟା ଆପଣ ମାନେ ରସୁଣ ଏଗୁଡ଼ା ଟିକେ ବା ବାଟ ହୁଏନି ଆପଣ, ବାଟ ମାନେ ରସୁଣ ଅଦା ସେଥିରେ ବାଟ
ହଁ ରସୁଣ ପକା ହଉଛି, ଅଦା ପକା ହଉନି।
ଆଛା, ରସୁଣ ବାଟନ୍ତି, ଆଛା ତାପରେ
ଆଉ ଜିରା ପକ ପଡୁଛି ଆଉ ପିଆଜ ଅଲଗା।
ଆଛା ତାପରେ ମାଛଟାକୁ କ ଆଗ କଣ କରୁଛନ୍ତି? ହ ହଁ। ତାପରେ ମାଛଟା ଆଗ କଣ ଭାଜି ଦେଉଛନ୍ତି ନା କଣ ଭାଜିକି
ଭାଜିକି ସେ ପେଷ୍ଟ, ନାଇଁ କଡେଇରେ ତେଲ ପକେଇକି ସେଥିରେ ଯୋଡେ ଫୁଟଣ ପକା ହବ, ତାପରେ ପିଆଜ କୁ ଭଜା ହବ, ଦେନ୍ ପେଷ୍ଟ ପକା ହବ, ଯାହାବି କରିଥିବେ।
ଆଛା।
ସେଟା ହେଇସାରିଲା ପରେ, ମାଛକୁ ପକେଇଦବା ଆଉ।
ସୋରିଷ ମସଲାଟା ବେଶୀ ସମୟ ବୋଧେ କଷୁନ, ଅଳ୍ପ ବୋଧେ କସୁଥିବେ ଆଉ।
ନାଇଁ ନାଇଁ ଆମର ବେଶୀ ସମୟ କସୁ।
କସିଲେ ସେଇଟା ତ ବେଶି ସମୟ କ କସିଲେ ତ ପିତା ଲାଗିବ ନା ସେଇଟା।
ମାନେ ବେଶୀ ସମୟ ମତଲବ ଟିକେ ଟାଇମ ଆଉ।
ଆଛା, ନାଇଁ ସୋରିଷଟା ବେଶୀ ସମୟ କସିଦେଲେ ପିତା ଲାଗେନା ସେଇଟା।
ହଁ ହଁ ବେଶି ସମୟ
ଆଛା ଆଛା, ଅହୋ ତ ଆପଣ ଧଳା ମିଶେଇକି କରୁ ଜଗାନା କି ଆଛା ଆଛା।
ଆଉ ଆପଣଙ୍କ ଘରେ କଣ ରୋଷେଇ କରୁଛନ୍ତି?
ରୋଷେଇ ଆଜି ହେଇଛି ଭାତ ଆଉ ଦହି କାଞ୍ଜି। ଆଉ ଶାଗ। ଆଉ କଲରଟା ଭାଜିିନି ଭାଜିବି ଆଉ ଆମ୍ବ ଏଇଆ ତ ଆଉ। ତମେ ମାନେ ତ ସାନ, ଆମଠୁ ବହୁତ ଛୋଟ, ଆମେ ମାନେ ତ ତମମାନଠୁ ବହୁତ ବଡ଼।
ଓହୋ। ହଁ ଆପଣ ମ୍ୟାରେଡ ନା?
ହଁ ମ୍ୟାରେଟ୍ ହେଇକି ପୁଅ ଗୋଟେ ଫାଇଭ୍ କ୍ଲାସରେ ପଢ଼ୁଛି। ଯାହାଉ ଆପଣ ଏତେ ଛୋଟରୁ ଆମେ ବି ଆପଣ ଏଜେ ହେଲାବେଳକୁ ବସୁ ମତେ ଏତେ ରୋଷେଇ ଆସୁନଥିଲା। ପୁର ସତ କଥା ମତେ ଆ ସୁନଥିଲା ବାହାଘର ପରେ ସେ ଶିଖିଲି ଯାହା ଆପଣ ଆସୁଛି ସେତେ।
ଘରେ କାମ କରିବାକୁ ପଡୁଛି ମାମା ବା ଟିକେ ବାହାରକୁ ପଡୁଛନ୍ତି ତାଙ୍କ କାମରେ ତ।
ଆଚ୍ଛା ଆଚ୍ଛା। ଏ ଶିଖିଲେ ଭଲ ନା ଆ ଶଖିବା ଦରକାର ସେ ଜିନିଷ ଖାଲି ନହିଁ ଯେ ଆମେ ବାହାର ହେଲେ ହିଁ ଜଣେ ଜଣେ କରିବା ସେଇଟା ହେଉଛି ଭୁଲ ଜିନିଷ। ନିଜ ପାଇଁ ଜଣେ ନିଜେ କରିବା ଦରକାର ନିଜ ପାଇଁ କରିବା ଶିଖେଇ ସବୁ ଶିଖିବା ଦରକାର ନା। ଯେନାକି ବାହାରିଲେ ହଁ। ନିଜେ ଚଳିପାରୁଥିବ ନିଜେ ସବୁ ଜିନିଷ କରିପାରୁଥିବ ସେଇଟା ଦରକାର। ନୟାଗଡ଼ର କୋଉଠି ରହୁଛନ୍ତି?
ନୟାଗଡ଼ରେ ହିଁ ଯାଉଛୁ।
ଚପର ନଏ ଘ ନା କି?
ହଁ।
ମୁଁ ଗୋଟେ ସାଙ୍ଗଟି ତା ଘରେ ବି ନୟାଗଡ଼। ଅବଶ୍ୟ ସେ ବି ସାଙ୍ଗ ତା ଶାଶୁଘର ସେଇଠି ସେ ପିତା ଘର ବି ସେଇଠି। ଆଉ ଜାଣିଥିବେ କଣ କହିପାରିବିନି? ମୋ ସ୍କୁଲ ସାଙ୍ଗଟା ସେ କିନ୍ତୁ ଏବେ ବାହା ହେଇଛି ସୁନା କାଳର ଅଛି ଏବେ ସୁନା କାଳ ରେ ଅଛି।
ଆଉ କଣ କରନ୍ତି କି ଘରେ ପାର୍ଟ ଟାଇମ ଜବ ହଉ।
ନା ନା ହାଉସୱାଇଫ।
ହ୍ୱାଉସ ୱାଇଫ।
ହଁ ସକାଳେ କଣ ଆଜି ଜଳଖିଆ କରିଥିଲ?
ଆମର ମଣ୍ଡା ପିଠା ହେଇଥିଲା।
ମଣ୍ଡା ପିଠା।
ହଁ।
ତ ଆଜି କିଛି ପୂଜା ପୂଜା କିଛି ନାଇଁ ତ ଏମିତି ଖାଲି ଯେ ନା ଏମିତି କଣ ଖା ନା କଣ?
କଣ କହିଲେ?
ମୁଁ କହିଲି ଏମିତି ଆଜି କଣ ଥିଲା ନା ଏମ୍ ତି
ନାଇଁ ମୁଁ ଏମିତି ମାମା କରିଥିଲି ସକାଳୁ ଆଉ।
ଯାାଉ କଁ ଟେ ଆଜି ହଁ କିଛି ନା ଯାଉ ପିଠା ପିଠା ଖାଇଦେଲେ। ସକାଳୁ ସକାଳୁ ଯାଉ କରିଦେଉଛନ୍ତି ଘରେ ମାମା ଆଉ ଆମ ପାଇଁ କିଏ କରିବା ଆମେ ନିଜେ ସବୁ କରିବାକୁ ପଡ଼ୁଛି ଆଉ।
ହଁ।
ଆଉ ଫାଷ୍ଟଫୁଡ଼୍ ଉପରେ କଣ ବନେଇ ଆସେ।
କଣ କହିଲେ?
ମୁଁ କହିଲି ଫାଷ୍ଟଫୁଡ଼୍ ଉପରେ ସବୁ କଣ ବନେଇ ଆସେ ଚାଓମିନ୍, ପାସ୍ତା।
ହଁ ଆସେ ସେଗୁଡାକ। ପସ୍ତା, ଚାଉମିନ।
ସେ ରୋଲଟା କେମିତି କରନ୍ତି ଟିକେ କହିଲେ?
ରୋଲ୍ଟା ମଇଦା ମଇଦାକୁ ତ ଗୋଲ କରିକି ରୁ ଟି ଭଳିଆ ବେଲ୍ ଦବ ଦେନ୍ ସେ ଅଣ୍ଡା କୁ ପ୍ୟାନ ରେ ପକେଇକି ତା ଉପରେ ଏପଟ ସେପଟ କରିଦବ ସେ ରୁଟି ଟାକୁ ତା ଭିତରେ ଚିକେନକୁ ରଖିଥିବ।
ମାନେ ଚିକେନଟା ଆଗରୁ ତ ଯାହେଲେ କରି ମାନ କରିକି ରଖଥିବେ ନା ଚି
ହଁ ଯେ କେନ କୁ ମାନେ ସେ ଯେମିତି ରୋଲରେ କରନ୍ତିନ ସେଟାକୁ କଣ କହନ୍ତି ମୋର ମନ ପଡୁନି। ପିଆଜ ସେଥିରେ ଟମାଟୋ ସକ୍ସ ଚିଲି ସକ୍ସ ସବୁ ପକେଇକି ଭାଜିଲା ଟାଇପ୍ ର କରି ରଖିବେ ସେଥିରେ ଦେଇଦେବେ ଆଉ ଇ ଜି।
ତାହେଲେ ଆମେ ଯିବୁ ତାହେଲେ ଆପଣ କରି ତମେ କରିକି ଦେବ ଆମେ ଖାଇବୁ ଆଉ।
ଆଉ ଆସିବେ ଖାଇବେ ଆଉ।
ଆଜି କହିଲେଣି ମାନେ କରିକି ଦବ ଆଉ ଆମକୁ ତ କଷ୍ଟ ହଉଛି କରିହଉନି ସମୟ ହଉନି ଆଉ କଣ କରିବୁ ହୁଁ। ଯେତେବେଳେ ଇଚ୍ଛା ହେଲା ଗୋଟେ ଯାଇକ କିଣିକି ଆଣିକି ଖାଇଦବା କଥା ସି କିଏ ଆଉ ଏତେ ଧନ୍ଦାରେ ଆଉ ପଶିବାକୁ ଇଚ୍ଛା ହଉନି‌।
ଆପଣଙ୍କ ଘର କୋଉଠି କି?
ଆମେ ରହୁଛୁ ଏଠି ଭୁବନେଶ୍ୱରରେ।
ପାଉଛୁ।
ଆଉ ଯେତେବେଳେ ଗଲେ ଟୀକେ ଯିବୁ ଆମକୁ କରିକି ଦେବ ରୋଲ୍ଟ ଆହୁରି କନ ମାଛ ବେସରେ ଯା ହଉ ସବୁ ସିଖି ଯାଇଛୁ ଏତେ ଜଲ୍ଦୀ ଜଲ୍ଦୀ ଆଉ। ଭଲ ଜିନିଷ ଖୁସି ଲାଗିଲା ଯା ହଉ ଯାହା ଖୁସି ଲାଗିଲା ଯାହା ଶିଖିଯାଇଛି ଆଉ।
ହୁଁ ହୁଁ ଆପଣ କଣ ଶିକିଚନ୍ତି ଟିକେ କ‌ହୁ ନାହାନ୍ତି।
ଆମେ ତ ଗଲା ଶିକି ବାହାହେଲୁଣି ଏତେ ବର୍ଷ ହେଲା ଶିକିଚୁ ସବୁ ଆଉ ଏ ଫାଷ୍ଟ ଫୁଡ ଉପରେ ଆମେ ଆଉ ଏତେ ଆଉ ଶିଖିଛୁ କି? ତମାନେ ସବୁ ଶିଖିବ ନା ଆଉ ଆମେମାନେ ସବୁ ଘରୋଇ ରୋଷେଇ ଯେତିକି ସେରା ସବୁ ଶିଖିଛି ଅଣ୍ଡା ଚାଉମିିନ।
ଅଣ୍ଡା ଚପ୍।
ଅଣ୍ଡା ଚପ୍ ଶିଖିଛ?
ହଁ।
ସେଟା କେମିତି କରନ୍ତି?
ଅଣ୍ଡାକୁ ସିଜେ ଇକି। ଆଳୁ ବି ସିଝା ହେଇଥିବ ଆଳୁ ରେ ସେ ସବୁ ମସଲା ପ
ଆଚ୍ଛା ସେଥିରେ ଆଳୁ ନ ଆଳୁ ସେଥିରେ ନ ପକେଇଲେ ହବନି?
ନ ପକେଇଲେ ଟେଷ୍ଟ ଲାଗିବନି ଭିତର ଟା ଖାଲି ଅଣ୍ଡାରେ।
ଆଚ୍ଛା କାହିଁକି ନାଁ ମୁଁ ବି ବହୁଜାଗା ଖାଇଛି ଏଇଟା। ମୁଁ ସେଇଆ ଭାବେ ଇ କି ସେଟା ଆଳୁଟା କାଇଁ ପ କାନ୍ତି ଆଳୁଟା ନ ପକେଇଲେ ହବନି ମୁଁ ସେଇଆ ଭାବେ ସେଇ ଲାଗି ତମକୁ ପଚାରିଲି।
ନାଇଁ ସେଇଟା ପକାନ୍ତି ଏକ୍ଟୁଆଲୀ ଟେଷ୍ଟ ଲାଗିବାକୁ ତାପରେ କମ୍ ବି ରହିବ ଅଣ୍ଡା ରହିବ ପଇସା ବି ହବାକୁ
ହଁଁ ଏଟା ଟିକେ ଆଳୁଟା ଟିକେ ଷ୍ଟଫିଙ୍ଗ ଦିଆହଉଛି ଆଉ।
ଉଁ।
ହୁଁ।
ପ୍ରାଇସ ଟିକେ ଅଧିକ କରିକି ଦେବେ ବୋଲି ପକାନ୍ତି।
ପକାନ୍ତି ଆଉ ଭଲ ଲାଗେ। ହଁ ତମେ ବି ଏଥର ସେମିତିଆ ଗୋଟେ କର ବିଜନେସ୍ କର ଗୋଟେ। ତମେ ଯେହେତୁ ଗୋଟେ ବିଜନେସ୍ ଟେ କର।
ଆଉ କ
ଯାହା ହଉ ଭଲ ଆଇଡିଆ ସବୁ ଜାଣିଛ ସବୁ କଣ ଆଁ।
ରୋଷେଇ କଣ ଘରେ କରିଥିଲେ?
ସକାଳେ ଆଜି ଆଜି ସକାଳେ ବେଶୀ ରୋଷେଇ ହେଇ ନି। ଖାଲି ଚା ବ୍ରେଡ଼୍ ଖାଇଥିଲୁ ଆଉ।
ଓହୋ ସେ
ଆ ଏଇନା ଭାତ କାଞ୍ଜି ଫାଞ୍ଜି ଟିକେ ହେଇଛି ଦହି କାଞ୍ଜି ଶାଗ କଲରା ଭଜା ଆଉ ଟିକେ ଆମ୍ବ ଏଇଆ ତ ଖାଇବୁ ଆଉ।
ଆଉ ଆପଣ କୋଉ ଯାଏ କଣ ପାଠ ପଢିଛନ୍ତି?
ମୁଁ ଏମ୍ ସିଏ କରିଛି।
ଓହୋ।
କରିଛି ପୁଅ ଅଛି ଗୋଟେ। ମାନେ ମୁଁ ଜବ୍ କରୁଥିଲି ତ ମ୍ୟାରେଜ ପରେ ପୁଅ ହେଲା ପରେ ଛାଡ଼ିିଦେଲି ଆଉ କାହିଁକି ନା ଘରେ ଆଉ କେହି ନାହାଁନ୍ତି।
କୁଆଡେ କଣ ବୁଲା ବୁଲି
ବୁଲାବୁଲି ଏବର୍ଷ ଏବେ ଯାଇଥିଲୁ ଟିକେ ଯେ ବୁଲିବା ପାଇଁ ରିସେଣ୍ଟଲି ଯାଇଥିଲୁ ପାରାଦ୍ୱୀପ। ଆଉ କୁଆଡେ ଯାଉନି ସ୍କୁଲ ଫୁଲ ତ ଖୋଲିଲାନି ଦେଖିବାକୁ ପୁଣି ଆଗକୁ କଣ ହୋଉଚି ଆଉ କରି ନଥିଲେ ସ୍କୁଲ ଫୁଲ ଖୋଲିଲାଣି ଏତେ ଛୁଟି ନାହିଁ ଏଥିର। ଯୋଉଠି ହେଲେ କୁଆଡେ ଯିବା ଆଉ ଆଉ ତମର ସବୁ ସିଆଡ଼େ ନୟାଗଡ଼ରେ ସବୁ ଭଲ ଭଲ ଜାଗା ଅଛି ବୁଲିବା ପାଇଁ? ନୟାଗଡ଼ରେ କଣ କଣ ଜାଗା ଅଛି ସବୁ ବୁଲିବା ପାଇଁ?
ଏଇଭଳିଆ ବି ବୋହୁତ ସାରା ଅଛି।
ହୁଁ।
ଚା ହଁ।
କଣ କଣ ଅଛି ଟିକେ କହିଲୁ?
କଣ କହିଲେ?
ମୁ କହିଲି କଣ କଣ ଅଛି ସିଆଡେ ସବୁ ବୁଲିବା ପାଇଁ?
ରାମ ମନ୍ଦିର, ବୈଷ୍ଣବୀ ଦେବୀ ମନ୍ଦିର। ଆଉ ଉଁ ପତେଗଡ ରାମ ମନ୍ଦିର ଆସିଚନ୍ତି?
ହଁ ଯାଇଚି ଥରେ।
ହଁ ସ୍
ହୋଉ ମୁଁ ଟିକିଏ ରଖୁଚି ଟିକେ ପରେ କରୁଚି ଆଁ ଆଁ ଟିକେ ରଖୁଚି ପରେ କରୁଛ ଆଁ ହଁ।